ହେଲୋ।
ଆଜ୍ଞା କୁହନ୍ତୁ?
କଣ କରୁଥିଲେ?
ବସଚି ଏଠି ଆଉ କଣ କରିବା। ବର୍ଷା ହଉଛି ବର୍ଷା ହଉଛି ଏଠି ବସିଛି ଏଠି ଦେଖୁଛି ବର୍ଷା। ଖାଇବା ଖାଇକି ନେଇକି ଆସିଛି ଏ ଦୋକାନକୁ ମେଡିସିନ ଷ୍ଟୋର।
ଦୋକାନ କେତେ ଦୂର କି ଘରଠୁ?
ଘରଠୁ ସେଇ ଚାରି କିଲୋମିଟର।
ଓ ହୋ।
ଦିପରେ ରହି ଯାଉଛି ଆଉ ସେ ସକାଳ ଦଶଟା ଆଳକୁ ଆଉଚି ଭାରି ଖାଇକି। ଯାହା ହୋଉ।
ଘରେ ଆଉ କିଏ କିଏ ଅଛନ୍ତି?
ଘରେ ବାପା ସାନ ଭାଇ ତାପରେ ମୋ ସ୍ତ୍ରୀ। ବର୍ଷକର ପୁଅ।
ଉଁ ହୁଁ।
ଭଲ ଆଉ ଖୁସି କରିବ ତ।
ହୁଁ ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ବାପା ବୋଉ ଆମେ ଦି ଭଉଣୀ ଆଉ ଗୋଟେ ଭାଇ। ଆଉ ମୋ କକା ଉ ସାନ ବୋଉ ଆଉ ଦି ଭାଇ।
ହଁ ସମସ୍ତେ ଏକାଠି ଜଏଣ୍ଟ ଫାମିଲି?
ହଁ।
ଅ ହ ହ ଦି ଭଉଣୀ ବଡ ନା ସାନ?
ଆମେ ଦି ମୁଁ ବଡ ତାପରେ ମୁଁ ତଳେ ଆଉ ଗୋଟେ ଭଉଣୀ। ତାପରେ ଆମ ତିନି ଭାଇ।
ଓହୋ ସେ କଣ କରୁଛନ୍ତି ସେ ସାନ ଭଉଣୀ?
ସାନ ଭଉଣୀର ସେ ଗୋଟେ ମାନେ ସରସ୍ଵତୀ ସେ ଶିଶୁ ମନ୍ଦିର ଅଛି।
ଓହୋ।
ଆଉ ଭାଇ ସେଇ ନୟାଗଡ଼ରେ ରହୁଛି। ସେ ମୋ ଭାଇ ମାନେ ସେଇଠି ଯାଉ।
ସେ ନିଜ ଭାଇ ଏପଟି ରହୁଛନ୍ତି।
ନା ସେ ମୋ ମାମୁଁ ଝିଅଙ୍କର ଜ୍ୱାଇଁ ଯେ ସେଠିକାର ସବୁ ବୁଝାବୁଝି କରୁଛନ୍ତି। ନେ
ହଁ ହଁ।
ନାଁ ସିଏ ମୋ ଭାଇ ସେଇଠି ଅଛି ମୋ ମୋ ସାନ ଭାଇ। ଏବେ ସେଇ କାମ ସୂପରଭାଇଜର୍ ଅଛି।
ଏ ତମ ସାନ ଭାଇ ତାହେଲେ ସେଇ ଯୋଉ ସୁପରଭାଇଜର ଅଛନ୍ତି ସେଇ ଯୋଉ କମ୍ପାନୀ ଇଏରେ।
ହଁ।
ଓହୋଃ ଭଲ।
ଆଉ ଦି ଭାଇ ଅଛି ସାନ ସାନ ଆଉ ଜଣେ ପଢୁଛି ଆଉ
ହୁଁ।
ହ ଏଇଠି ଆମର ବି ଟେ କ କରୁଛି ସମ୍ବାସାନ ମାନେ କାକାଙ୍କ ପୁଅ। ହଉ ତାଙ୍କର ତ ଥା ତା ଉପରେ ଯିଏ ସେ ଏବେ ପଢୁଛି।
ହ ହ, ଆଉ।
ଆଉ କଣ କୁହନ୍ତୁ? ମୁଁ କିନ୍ତୁ କଟକରେ ରହୁଅଛି, କଟକ କେବେ ଆସିଚନ୍ତି?
କଟକ, ହଁ ଯାଇଛି, କଟକ କୋଉଠି ରହୁଛନ୍ତି?
କଟକରେ ମାନେ ମୁଁ ବଡ଼ାପାଙ୍କ ଘରଟା ତ, ଏଠି ସି ଡ଼ି ଏ ରେ।
ଅ ହ ହ, କେନ୍ଦ୍ରାପଡାରେ ତାହଲେ କେହି ରହୁନ ଆଉ?
ହଁ ଘରେ ସମସ୍ତେ ଅଛନ୍ତି, ମାନେ ସମସ୍ତେ ମାନେ କଣ ଭଉଣୀ ତାର ଅଲଗା ଜାଗାରେ ଅଛି, ଆଉ ଦି ଭାଇ ସେମାନେ ପଢୁଛନ୍ତି ସେବି ଅଲଗା ଜାଗାରେ ଅଛନ୍ତି, ମୋ ଭାଇ ବି ସେଠି, ଘରେ ଖାଲି ବାପା, ବୋଉ, କକା ବି ବାହାରେ। ମାନେ ଘରେ କେହି ନାହାନ୍ତି ଆକଚୁଆଲି କହିବାକୁ ଗଲେ, ତିନି ଜଣ ହିଁ ଅଛନ୍ତି।
କୋଉ କାଷ୍ଟ କି?
ଆମର ଖଣ୍ଡାୟତ। ମୋ ବଡାପାଙ୍କ ଘର ଏଇଠି, ମୁଁ ତାଙ୍କ ଘରେ ରହେ।
ଅ ହ, ସେ ଯୋଉ ସେ ଯୋଉ ଭାଇ କହୁଚ ରହୁଛନ୍ତି ଇଆଡେ, ଯୋଉ ଇଞ୍ଜିନିୟର ଅଛନ୍ତି, ସେ, ସେ ତ ତମ ଭାଇକି ରଖି ଦେଇଥିବ ତାହାଲେ ଆଉ, ନାଇଁକି?
ହଁ ହଁ, ସେ ହିଁ ରଖି ଦେଇଚନ୍ତି। ଆଉ କଟକ ଆସିଛନ୍ତି କଟକ?
ହଁ, କଟକ ଯାଇଛି।
ମାନେ ଏମତି ବୁଲିବା ପାଇଁ ନା, ମେଡ଼ିକାଲ କେସରେ?
ମେଡିକାଲ ଇଏ , ତାପରେ ଏଠୁ ମାମୁ ର ଝିଅ ସେପ କଟକରେ ବାହା ହେଇଛି। ସେଟା ଆମର ସି ଡି ଏ ସେକ୍ଟର କେତେ ଗୋଟେ ମୋର ମନେ ପଡୁନି, ବାର ନା ତେର
ଓହୋ, ଆମ ଆମ ଏ ତ ବଡପାଙ୍କଘର ସେଇ ସିଡିଏ ସେକ୍ଟର ଛଅ।
ହଁ ହଁ।
ଆଉ କଟକ ଯଉ ବାଲିଯାତ୍ରା, ବାଲିଯାତ୍ରା ଦେଖିଛନ୍ତି ନା ନାଇଁ?
ଯିବି-ଯିବି ଏଇ ବର୍ଷ ଭାବୁଛି, ସେ ଡାକିଲାଣି ବହୁତ୍ ଥର ତ ଝିଅ। ବର୍ଷ ନେଇକି ଯିବି ହବ ଯଦି, କଣ କହିଲେ? ହାଲୋ।
ଆଜ୍ଞା।
କଣ କହିଲେ?
ବାଲିଯାତ୍ରା କେବେ ଦେଖିଚନ୍ତି, ନା ଦେଖିନାହାନ୍ତି?
ନା ଦେଖିନି, କଟକ ରେ ଫିଲ୍ମ ସୁଟିଂ ଲାଇନ୍ ରେ ରହିଲି ବର୍ଷେ ହବ ରହିଲି ତଥାପି ମଧ୍ୟ ଦେଖିପାରିଲିନି।
ବାଲିଯାତ୍ରାକୁ କେବେ ଆସନ୍ତୁ, ଭଉଣୀ ଘର ତ ବୁଲାବୁଲି କରି ଦେଖି-ଦେଖି ଯିବେ ରହିକି ଆଉ।
ହଁ।
ବାଲିଯାତ୍ରା ଟା ମୁଁ-ମୁଁ ମାନେ ଯେବେଠୁ କଟକରେ ରହିଲିଣି ମୁଁ ବାଲିଯାତ୍ରା ସେବେଠୁ ସବୁ ବର୍ଷ ହିଁ ଦେଖିଲି।
ହଁ ଏଇ ବର୍ଷ ତାହେଲେ ଦେଖା ହବା ଆଉ।
ହଁ ମତେ ବାଲିଯାତ୍ରା ଟା ବହୁତ୍ ଭଲ୍ ଲାଗେ, ମାନେ ଦୁର୍ଗା ପୂଜାକୁ ଦୁର୍ଗା ପୂଜାକୁ ବି ମୁଁ ଦେଖେ। କିନ୍ତୁ ଦୁର୍ଗା ପୂଜାରେ କଣ ନା ତମେ ତ ଚାଲିକି ଦେ ଖି ପାରିବନି ନା, ଗାଡିରେ ଯିବାକୁ ପଡିବ। କାରଣ ଗୋଟେ ଠାକୁର ଯଦି ଏଇଠି ଦେଖିବ, ଆଉ ଗୋଟେ ବହୁତ୍ ଦୂରରେ।
ହଁ-ହଁ।
ଗାଡିରେ ଗଲାବେଳେ କଣ ପ୍ରୋବ୍ଲେମ୍ ହୁଏ, ନା ରାସ୍ତା ଘାଟ ଏତେ ଭିଡ ହେଇଯାଏ ଯେ ଆ ତମେ କଣ ମାନେ ଖାଲି ଗାଡିରେ ହିଁ ସମୟ ପଳେଇବ, ତମେ ଦେଖିପାରିବନି ମାତ୍ର ଅଳ୍ପ ଦେଖିଥିବ ସମୟ ସରିଯିବ, ଆଉ ବାଲିଯାତ୍ରା ରେ କଣ ତମେ ସନ୍ଧ୍ୟାରେ ଘରୁ ବାହାରି ପଳେଇ ଆସିଲ ତାପରେ ବୁଲିଲ ଯେତେ ବୁଲିବା କଥା ବୁଲିଲ, ବୁଲାବୁଲି କରି ଘରୁକୁ ଯଅ ଯତଳେ ଏଗାରଟା ବାଜିବ ଯେତଳେ ଯିବ।
ଦେଖିଆ ଏବର୍ଷ ଯିବୁ ବୋଲି ବାହା ବାହାରୁଚୁ ତ।
ହଁ କେବେ ଆସିକି ଦେଖି ଦାଖି ଦେକି ଯିବେ ଆଉ, ବୁଲାବୁଲି କରିକି ଆଉ।
ଏଇ ବାଲିଯାତ୍ରାକୁ ଯିବି ବୋଲି ଭାବୁଛି।
ହଁ ବୁଲାବୁଲି କରି ଯିବେ, ଭଲ ବି ଲାଗିବ କାରଣ ଆଉ ଯେତେ ବୁଲିଲେ ତ ସବୁ ଜାଗା ଏକାଥେରେ ବୁଲି ହବନି। କାହିଁକି ନା ଏତେ ବଡ ମାନେ ଏରିଆରେ ହଉଚି ଗୋଡ ହାତ ବି, ଆମେ ତ ଚାଲି-ଚାଲି ଆମ ଗୋଡ଼ ହାତ ବିନ୍ଧିବ ପୁରା, ଏତେ ମାନେ କଷ୍ଟ ଲାଗେ। ଆଉ ସେପଟେ ନୟାଗଡ଼ ପଟେ କଣ ନୟାଗଡ଼ ପଟେ ତ ସବୁ ଭଲ ଜିନିଷ ମିଳେ ଦେଶୀ ଜିନିଷ। ମୋ ଭାଇ ଯିଏ ସେଠି ଅଛନ୍ତି, ମୁଁ ତାଙ୍କୁ କହିଲି ମୁଁ କହିଲି ଆଉ ତମର ତ ଦେଶୀ କୁକୁା ମିଳୁଥିବ, ନା ହଁ। ଆମ କ୍ୟାମ୍ପରେ ରୋଷେଇ ହଉଚି, ଆମେ ଯା
ଦେଶୀ କୁକୁଡା, ଦେଶୀ ଜିନିଷ ସବୁ ପ୍ରାୟ।
ହଁ ସେ କହିିଲେ ବା ସେଇ କଥା କି ଏଇଠି ସବୁ ଦେଶୀ ଜିନିଷ ହିଁ ମିଳେ, ମାନେ ପାହାଡ ଜାଗା ନା ତ ସେ ମାଟିଟା ବି ଭଲ, ଆଉ ତା ଧେରେ ଯାହାବି କିଛି ହଉ ଆମ କଣ ନା ଆମର ବହୁତ୍ ସାର ସାର ବହୁତ ଦିଆ ହଉଛି ଏପଟେ ଯାହାବି ପରିବା ହଉଛି ସେପଟେ କଣ ସବୁ ଜିନିଷ ଗୁଡାକ ଏତେ ମାନେ ବିଷ ନାହିଁ
ସବୁଥରେ ମିଶୁଚି ସବୁ ଥରେ ମିଶୁ ଚି କିନ୍ତୁ ଏପଟେ କଣ କି ଦଶପଲ୍ଲା ଏରିଆ ପଟେ ସେପଟେ ପନିପରିବା ମାନେ
ହଁ
ମୁଁ ଯୋଉ ଯୋଉ ଗାଁ ରେ ବାହା ହେଇଛି ସେପଟ ମାନେ କୋବି ଉ ପରିବା ଚାଷ ମେ ନମ୍ବର ୱାନ ଏରିଆ ଆମ ନୟାଗଡ ରୁ ସେ ଜାଗା ଫୁଲକୋବି ବନ୍ଧାକୋବି ସେ ଶୀତଦିନେ ଯେତିକି ସବୁ ପନିପରିବା ଚାଷ ଇଏ ହୁଏ ସେଇ ଗାଁ ଦଶପଲ୍ଲା ଇଏ ପୁରା ପନିପରିବା ଇଏରେ ପୁରା ନମ୍ବର ୱାନ୍ ଜେ
ହଁ ସେ ବି ସେକଥା କୁହନ୍ତି କି ସବୁ ଜିନିଷ ଭଲ ମାନେ ମିଳେ ଆଉ ଜାଗା ବି ଭଲ ମାନେ ପାହାଡ ତ ଖାଲି ପାହାଡ ପ୍ରାୟ ତାଙ୍କର କାମ ବି ହୁଏ ସେଇ ପାହାଡ ଉପରେ ଟ୍ରେନ ଲାଇନ ଏବେ ତିଆରି ହଉଛି ରେ ମାନେ ଦେଖାନ୍ତି ଦଗ ଦେଖେ ଆଉ ଏମିତି ସବୁ ହଉଛି ହଁ ଖାଇବା ପିଇବା ବି ଭଲ ସେପଟେ ଆମେ ବି ଯାଇକି ଆମକୁ ଭଲ ଲାଗେ ସେ ଏରିଆ ଟା
କେତେ ଘଣ୍ଟା ଡିଉଟି କଣ କରୁଛନ୍ତି ତମ ଭାଇ ଆଠ ଘଣ୍ଟା ନା ବାର ଘଣ୍ଟା
ନାଇଁ ଆଠ ଘଣ୍ଟା
ଆଠ ଘଣ୍ଟା କୁ କେତେ କଣ ସାଲେରି ଦଉଛନ୍ତି
ମୋ ଭା ମାନେ ମୋର ଯିଏ ମାମୁଁ ଝିଅଙ୍କର ଜ୍ବାଇଁ ସିଏ ସେଠିକାର ପୁରା ମାନେ ମେନ ଅଛନ୍ତି ଅଫିସର ହେଲାକି ମାନେ ତାଙ୍କ ଉପରେ ଡିଏମ ଅଛନ୍ତି ଆଉ କେହି ନାହାନ୍ତି ମାନେ ସିଏ ତାଙ୍କ ସାଲାରୀ କ ଦେଖିବାକୁ ଗଲେ ଦି ତିନି ଲକ୍ଷ ସେମାନଙ୍କ ମାନେ ଇନକମ ହଉ
ଓହୋ ତମ ତମ ଭାଇଙ୍କର
ମୋ ମୋ ଭାଇ ବି ଅଛି। ମୋ ଭାଇ ସେ ପଚିଶ ହଜାର ମାନେ ଖାଇବା ତ ଫ୍ରି ତିନି ଟାଇମ ଆଉ ରହିବା ବି ଦେଇଛନ୍ତି ରୁମ ଆଉ ପଚିଶ ହଜାର ଦଉଛନ୍ତି
କେତେ ବର୍ଷ ହେଲା ରହିଲେଣି?
ହ ସେ ଏବେ ରହିଛି ନାଇ ବା
ଆଉଡେ ପଚାରନୁ ମୋ ପାଇଁ।
ଅ ମୁଁ ତ ଭାଇଙ୍କ ସହିତ କଥା ଜଣି ମୁଁ ଆ ମୁଁ କଣ? ମାନେ ମତେ ଭଲ ଲାଗାନି ଧର କହିବା ପାଇଁ। ସିଏ ରଖିଦେବେ ଆମେ କାହିଁକି ଚିହ୍ନା କରିଚ ଲୋକଙ୍କୁ ନେଇ କାଳେ ଭଲ ମନ୍ଦ କଣ ଏବେ ମୋ ଭାଇ କଥା କୁହନ୍ତି ନା। ସେ ମାମୁଁ ଝିଏ ଯିଏ ଅଛି ସିଏ କହିଲ କି ଆସି ଦେଖୁ ସିଏ ଆଉ ରହିବ। ତଥାପି ବେଳେ ବେଳେ ପଣ୍ଡିତଙ୍କୁ ଭଲ କରିଦଉଛି। ଭାଇ ତାଙ୍କୁ ଗାଳି କରୁଛନ୍ତି। ମାନେ ତାକୁ ଗାଳି କରୁଛନ୍ତି କହୁଛି ମୁଁ ରହିବିନି ଏମିତି କହୁଛି
ହଁ ହୁଁ
ଭାଇ ଯୋଉ ଡବୁଲ ଅଛନ୍ତି। ଇଏ ଟିକେ କଣ ମାନେ? କି କମ ରେ ଅଛି ନା ତାଠୁ ତାଙ୍କୁ ସେଇଟା ବି ଭଲ ଲାଗୁନି। ସେମାନେ ଗଲେ ସେ ସମସ୍ତେ ସାର୍ ସାର୍ କହୁଛନ୍ତି। ତ ଇଏ ବି କହିବାକୁ ପଡୁଛି। ଆକୁ ବି। ମାନେ ସେଇ ନହେଲେ ଜାଗା ଟା ଭଲ ଭାଇ ବି କୁହନ୍ତି। ଭାଇ ବହୁତ ବର୍ଷ ହେଲାଣି ରହିଲେଣି। କହୁ ଲଲେ ମତେ ଭଲ ଲାଗେ ଜାଗା ଟା। ତାଙ୍କ ରୁମ ବି ଦେଇ ଦେଇଛନ୍ତି ବଡ ରୁମ୍। ତିନିଟା ରୁ ଲାଗିଛି। ଆରାମ୍ ସେ ଅଛନ୍ତି। ସବୁବେଳେ ଯାଉଛନ୍ତି। ସୋମବାର ଯାଆନ୍ତି। ଆଉ ରହିକି ପୁଣି ଶୁକ୍ରବାରକୁ ଉଠନ୍ତି। କିନ୍ତୁ କୁହନ୍ତି ଜାଗା ଟା ଭଲ। ମାନେ ଆମେ ସେଇଠି ଆଗରୁ ବି ଯାଇଥିଲୁ ବୁଲିବା ପାଇଁ। ନୟାଗଡ଼ରେ ଲଡୁଭୋଗଟା ନୟାଗଡ଼ରେ ନା।
ହୁଁ, ସରଣକୁ ଲଡ଼ୁ ବାବା।
ଲଡୁ ବାବା। ଆଉ ଯୋଉ ଆଉ ଗୋଟେ ମନ୍ଦିର କଣ ସେଇଟା? ଏ ଯୋଉ କଣ ପରମ ଉଛ ନା କଣ? ହୁଁ।
ଆଁ କୋଉଟା।
ପରାମର୍ଶ ନା କଣ କଣ ଗୋଟେ ମନ୍ଦିର।
ପର ମହୋତ୍ସବ ଆଁ ଏଇରା
ହଁ, ଆମେ ସେ ନୟାଗଡ଼କୁ ଯାଇଥିଲୁ। ବଡ ବାବା ନୀଳାମା
ପରାମର୍ଶ କଣ ହେଇଥିବ? ତାହେଲେ ଜାଣିନି।
ହଁ, ସେ ନାଁ ଟା ମନେ ପଡୁନି। ହଁ, ସେଠିକି ବି ଯାଇଥିଲୁ। ଭଲ ଜାଗାଟି।
ହଁ, ମୁଁ ରଖୁଛି। ପରେ କ
ହଁ ହୋଉ।